ହଁ ହଁ ଆଜ୍ଞା ନମସ୍କାର କଣ କରୁଛନ୍ତି?
ଏଠି ଆମ ଗାଁ ର ଉଦ୍ୟାନରେ ବସିଛୁ ଆଉ।
ଓ ହଁ ଆପଣ ଉମ୍ ଆପଣଙ୍କ ଗ୍ରାମରେ ଉଦ୍ୟାନ ବି ଅଛି।
ହଁ ଗୋଟେ ଅଛି ଆମ ଗାଁ ରେ ମାନେ ସେ ଗୋଟେ ଛୋଟ ପାର୍କ ଟାଇପ ର ଅଛି ଉଦ୍ୟାନ ଟେ ଅଛି ନା। ସେଠି ଆମେ ମାନେ ପିଲାମାନେ ସବୁ ବସିକି ସବୁ ନିଜ ନିଜର କାମ ଏଇସରେ କରି ଥାଉ ଆ କଣ କେମିତି କଣ କରିବା?
ଖେଳ ପ୍ରର୍ ମାନେ ମ୍ ଇଏ ବି କରନ୍ତି ଖେଳ ଖେଳ
ହଁ ହୁଁ।
ଆଉ କ ଯୋଉ ଆଉ କୁହନ୍ତୁ କଣ କେମିତି ଆପଣଙ୍କ ଗାଁରେ କେମିତି ବର୍ଷା କଣ କେମିତି ହଉଛି?
ବର୍ଷାଟାକି ମାନେ ଦୁଇ ଦିନ ଧରିକି ଇ ବର୍ଷାଟି ଦୁଇ ଦିନ ଧରିକି ମାନେ ମାନେ ଲାଗିକି ରହିଥିଲା ଆଜି ସକାଳେ ଛାଡିଲା ତାପରେ ଆମ ମାନେ ମାନେ ତିନି ଦିନ ହେଲା କରେଣ୍ଟ ନାଇଁ ଯେ ମାନେ ବହୁତ ହଇରାଣ ହୁଁ ନେଟୱାର୍କ ଲାଇନ୍ ତ ନାହିଁ ସେଥି ବି ନେଟୱାର୍କ ବି ଠିକ୍ ସେ ମାନେ ଲାଗୁନି।
ହୁଁ ହୁଁ ଆମ ଗ୍ରାମରେ ତ ଦୁଇ ଦିନ ହେଲା ବର୍ଷା ତ ଲାଗି ରହିଛି। ତେଣୁକରି ଏବେ ଲୋକମାନେ ବହୁ ତୁ ମ୍ୟାଲେରିଆ ଟାଇଫଏଡ କି ଡେଙ୍ଗୁ ଏଇଭଳି ଭାବରେ ଲୋକମାନେ ଆକ୍ରାନ୍ତ ହଉଛନ୍ତି ତେଣୁକରି ଲୋକ ସମସ୍ତେ ମଶାରିରେ ଟାଙ୍ଗିକି ଶୋଇବା ଉଚିତ୍।
ନିହାତି।
କାରଣ ବହୁତ ମାନେ ମେଡିକାଲରେ ଏବେ ବହୁତ ଲମ୍ବା ଲାଇନ ଲାଗିଛି। ମଶାରୀ ଟାଙ୍ଗିକି ନିହାତି ଶୋଇବା ଉଚିତ।
ତାପରେ ବି ଆମର ଏ ଯୋଉ ମାନେ ବର୍ଷା ମାନେ ଆମର ଆଡେ ବର୍ଷା ଋତୁ ନା। ଆମ ଆଡେ ଟିକେ ମାନେ ଗଛ ଫଛ ସବୁ କଅଁଳି ପାରେ ମାନେ କଣ ନିଜ ପରିବେଶ ଚାରିକର ମାନେ ସଫାସୁତ ତ ନ ରଖିଲେ ମାନେ ଆମର ଡେଙ୍ଗୁ ମେଲେରିଆ ଆଦି ଏଇରା ସବୁ ରୋଗରେ ଆମେ ପୀଡିତ
ହଁ ତେଣୁକରି ଆମେ ଯେମିତି ମଶାରି ଟାଙ୍କି ଶୋଇବା ତାପରେ ଗୋରୁ ଗାଈ ମାନେ ପଶୁ ଗୃହପାଳିତ ପଶୁ। ମାନଙ୍କୁ ବି ସେମିତି ଯତ୍ନ ନେବା ତେଣୁକରି ଆମେ କଣ କରିବା ଖରା ଦିନେ ଯୋଉ ନିମ ଗଛର ପତ୍ର ତାକୁ ଶୁଖେଇକିରି ଆମରେ ରଖି ଥାନ୍ତି ଘରେ ଘରେ ରଖିଥାନ୍ତି ତାକୁ କଣ କରନ୍ତି ମାନେ ଯୋଉ ପାଳ କୁଟା ସବୁ ମାନେ ଅଳିଆରେ ତାକୁ କଣ କରିବେ ସେ ପତ୍ର ରୁ ଦିମୁଠା ତାକୁ ଦେବେ। ଦିମୁଠା ପକେଇକି ତାକୁ ଧୂଆଁ କରାଯାଏ ଧୂଆଁ କରିବା ଫଳରେ ସେ ଗୋରୁ ଗାଈଙ୍କୁ ଆଉ ମଶା ଏତେ ଆ କ ଆକ୍ରାନ୍ତ କରନ୍ତିନି। ଆମେ ଯେମିତି ଘରେ ମଶାରୀ ଟାଙ୍ଗି ହଁ ସୁରକ୍ଷିତ ସେମାନଙ୍କୁ ବି ଏଇପରି ଭାବରେ ମାନେ ତାଙ୍କୁ କରାଯାଏ ଗ ପାଳିତ ପଶୁ ମଙ୍କୁ ଧୂଆଁ ଦିଆଯାଏ।
ଆଚ୍ଛା। ତାପରେ ଏମାନେ କଣ ଏଟା ବର୍ଷା ସିଜିନ ଗଛ ପତ୍ର ସବୁ କଅଁଳି ତତେ ସବୁ ମାନେ ବିଭିନ୍ନ ପ୍ରକାର ଯୋଉ ସା ପ ଥାଆନ୍ତି ଆମର। ମାନେ ସଇଶ ମାନେ ବହୁତ ଏଇ ବର୍ଷା ଦିନେ ମାନେ ବହୁତ ତାଙ୍କୁ ଡର ଲାଗେ। ମାନେ ସବୁଆଡେ ମାନେ ଗ୍ରୀନ୍ ଗ୍ରୀନ ସବୁଆଡେ ମାନେ ସବୁ ସବୁଜ ସବୁ।
ସବୁଜ ସବୁଜ ଏଇ ବର୍ଷା ଦିନେ ତ ସବୁଜ ଭରା ଆଉ ଆମ ଗ୍ରାମ ବି ସବୁଜହରା ଗ୍ରାମ।
ଯେକୌଣସି ମାନେ ଖଳା ଋତୁରେ ମାନେ ଗ୍ରୀଷ୍ମ ଋତୁରେ ଯୋଉରା ବି ସବୁ ମାନେ ପତଳା ଝାଡା ଯାଇଥିବେ ସେ ସବୁ ମାନେ ମାନେ ବର୍ଷା ଋତରେ ମାନେ ପାଣି ଟିକେ ମାନେ ବର୍ଷା ପାଣି ବାଜିଲେ ମାନେ ତାଙ୍କର ସବୁ ମାନେ କଅଁଳି ପତ୍ର ବାହାରିଥାଏ। ହୁଁ ତାପରେ ନିଜ ପରିବେଶ ନ ସଫା ସୁତର ରଖିଲେ ଏସବୁ ମାନେଙ୍କ ମଶା ମାନଙ୍କର ବଂଶ ହିଁ ବୃଦ୍ଧି ହୁଏ। ସବୁବେଳେ ନିଜ ଚାରି ର ପକେଇକି ତାପରେ ଆମର ଯଉ କୂଅ ପାଣି ବି ନୂଆ ହେଇଥାଏ ନା ତାକୁ ପୁଣି
ବ୍ଲିଚିଙ୍ଗ ହଁ ତାକୁ ଅଳ୍ପ ମାତ୍ରାରେ ହଁ ଅଳ୍ପ ମାତ୍ର ମାତ୍ରାରେ ବ୍ଲିଚିଙ୍ଗ ନଦେଲା ମାନେ ତ ସବୁ ମାନେ ଆମର ବହୁତ ଟାଇଫଏଡ ପାଣି ଦ୍ଵାରା ଆମର ଆ ବିଭିନ୍ନ ପ୍ରକାରର ରୋଗ ମାନେ କିଡନୀଠୁ ଆରମ୍ଭ କରି ସବୁ ବହୁତ ପ୍ରକାର ରୋଗରେ
ତାପରେ ଆମ ରୋଗୁରା ଅଧିକ ମାନେ କଣ ଏଇ ବାୟୁ ରେ ଆଉ ନହେଲେ ଜଳରେ ହିଁ ମାନେ ଶୀଘ୍ର
ହୁଁ ସଂକ୍ରମିତ ହଁ ଠିକ କଥା।
ତାପରେ ଆମ ଘର ଚାରିିକଳ ଯୋଉ ଡ୍ରେନେଜ ମାନେ ଅଛି ଯୋଉ ନଳା ଆବର୍ଜନା ତାକୁ ମାନେ ଆମେ ନି ସବୁବେଳେ ସଫାସୁତୁର ରଖିଲେ ସବୁ ଚାରିିକର ଘର ଚାରିକର ଆମେ ତାକୁ କଣ ଟିକେ ମାନେ ବ୍ଲିଚିଙ୍ଗ ପାଉଡର ନ ପକେଇଲେ ସରକାରଙ୍କ ତରଫରୁ ମିଳୁଚ ନା ସେ ସବୁ ତାକୁ ପାଉଡର ନ ପକେଇ ଚାରିିକର ସଫା ନ ରଖିଲେ ଆମ ହିଁ ମାନେ
ହୁଁଁ ଆ ଭଲ ଭଲ ଭଲ ମାନେ ଦେଇଛନ୍ତି ଗୋଟେ ମାନେ ଇଏ
ହୁଁ ତାପରେ ତାପରେ ବି ଆମର କଣ ଖ ଏଇ ଯୋଉ ଶୀ ତ ଋତୁ ଏଇ ଯଉଁ ବର୍ଷା ଋତୁରେ ବି ଆମେ ଏଇ ଯେଉ ବାହାର ଖାଇବା ବି ମାନେ ବହୁତ କମ ଖାଇବା କଥାାରେ ଆର୍ ମାନେ କଣ ବର୍ଷା ଋତୁରେ କଣ ସେମାନେ ସବୁ ମାନେ ବାସି ଫାସି ହିଁ ଦେଇ ଦିଅନ୍ତି ନା ସେଇ
ହଁ ପା ଆଜିକାଲି ଲୋକମାନେ ତ ଏଇ ଯୋଉ ଫାଷ୍ଟଫୁଡ଼୍ ମାନେ ଯେଉଁ ବଜାରରେ ଯେଉଁ ଫାଷ୍ଟଫୁଡ଼୍ ମିଳୁଛି, ମାନେ ସବୁ ଖାଦ୍ୟ, ସେଇ
ତାପରେ ସେ କଲର ମିଶା, ଏବେ ଯୋଉ କଲର ମିଶା ଖାଇବା ଆମର ମିଳୁଛି, ତାପରେ ତେଲରେ ଯୋଉ ଛଣା, ତେଲ ନୁହଁ ତ ପୋଡା ମାନେ ଇଞ୍ଜିନ ମାନେ ଇଞ୍ଜିିନ ତେଲ କହିବାକୁ ଗଲେ, ସେ
ହୁଁ, ସେଇ ତେଲରେ, ସେଇ ତେଲ ଟା ଆକଚୁଆଲୀ ସେ ମାନେ ସେଇ ତେଲରେ ସେମାନେ କଣ କରନ୍ତି, ଫୋ ପାଡ଼ନ୍ତିନି, କିନ୍ତୁ ସେଇ ତେଲ ଟାକୁ ତାପରେ ତାପରେ ଦିଅନ୍ତି । ଆମର କଣ ଘରେ ତେଲ ଟା ସେଟା, ହଁ ଘରେ ଆମର ସେଟା ସରିଗଲା ତାପରେ ଆଉ ଆମେ ନୂଆ ତେଲ ଇଏ କରୁଛୁ, ସେମାନେ କିନ୍ତୁ ସେଇ ତେଲରେ ସେଇ ତେଲରେ କରନ୍ତି ।
ହୁଁ, ହୁଁ, ତା ବର୍ଷା କାହିଁକି ମାନେ ସବୁ ମାନେ ଡେଞ୍ଜର ର ମାନେ ବର୍ଷା ଦ୍ୱାରା ତବେ ଏମିତି ଝରି ଲାଗିଥିବ, ଯେ- ଘରୁ ହିଁ ବାହାରି ହଉନଥିବ ।
ହଁ
ହୁଁ
ଆଉ, ଆଉ କଣ କଣ କୁହନ୍ତୁ ଆପ--? ଆପଣଙ୍କ ଗ୍ରାମରେ କେଉ ଦେବାଦେବୀ ସବୁ ରହିଛନ୍ତି
ଆମ ଘର ପାଖରେ ଅଛନ୍ତି -ମା ତାରିଣୀ, ତାପରେ ଆମର ଗ୍ରାମର ସେପଟେ ପଶ୍ଚିମ ଭାଗରେ ସବୁ ଦେବଦେବୀ ଅଛନ୍ତି, ମାନେ ସେପଟେ ଶିବ ମନ୍ଦିର ଅଛି । ମା ଚଣ୍ଡୀଙ୍କ ମନ୍ଦିର ଅଛି, ମା କାଳୀଙ୍କ ମନ୍ଦିର ଅଛି, ସେପଟେ ଆମ ବଣର ଲାଷ୍ଟ ଅଛି ମାନେ, ଅଛନ୍ତି ମା ବୁଢୀ ଠାକୁରାଣୀ ।
ହୁଁ ହୁଁ ହ
ସେପଟ ଗ୍ରାମର ଶେଷ ଭାଗକୁ ଟିକେ ଅଛି ଆମମ ହନୁମାନଙ୍କ ମନ୍ଦିର
ସେଇଥିପାଇଁ ଆପଣଙ୍କ ଗ୍ରାମ କୁ, କୌଣସି ମାନେ ମାନେ ବିପଦ ଆପଦ ଆସି ପାରୁନଥିବ ତ, ଆପଣଙ୍କ ଗ୍ରାମକୁ ସବୁ ଦେବାଦେଵୀ ହଁ
ଟିକେ ଯୋଉ ମାନେ ଲୋକ ଆମ ଗାଁ ମଝିରେ ଟିକେ ମାନେ ଲୋକ ଟିକେ ମାନେ କଣ ଅପରିଷ୍କାର କରନ୍ତି, ମାନେ କଣ, ସେମାନେ ଟିକେ ରୁହନ୍ତି କଣ କହିଲ ଆଉ ସହର ଜାତିର ମାନେ -ଏଇ ଯୋଉ ନିଚ ଜାତିର ଲୋକ ରୁହନ୍ତି ନା ମ ଗାଁ ମଝିରେ, ମାନେ ଆମେ ସବୁ ମାନେ ଅଛୁ ଗାଁ ଚାରିିକର, ସିଏ ଅଛନ୍ତି ମଝିରେ ଆମ ନିଚ ଜାତି ଲୋକ ଅଛନ୍ତି, ସେମାନେ ଟିକେ ମାନେ ତାଙ୍କର ଟିକେ ବେସ ପୋଷାକ ଆଉ ତାଙ୍କର ମାନେ ଆଚ ବ୍ୟବହାର, ତା ତାଙ୍କ ପରିବେଶ ଟିକେ କତରା ରହୁଛି ତାଙ୍କର, ସେଥିପାଇଁ ଟିକେ ଗାଁ ରେ ଡାଇରିଆ ଫାଇରିଆ ବି ହେଇଯାଏ ବର୍ଷା ଦିନେ, ବର୍ଷା ଦିନ ଯେତେ ଆମେ ସଫାସ ତ ରହିବା, ସେତେ ଆମ ଦେହ ପାଇଁ ଭଲ ।
ସୁସ୍ଥ ଆଉ ହୁଁ ମଶାରୀ ପ୍ରତିଦିନ, ହଁ, ମଶାରୀ ଟାଙ୍ଗରିକି ପ୍ରତିଦିନ ଶୋଇବା । ଏଭଭଳି ଭାବରେ ପାଣି ମାନେ ଶୁଦ୍ଧତା କରିକି ପିଇବା, ଏଇଭଳି ଭାବରେ ରହିଲେ, ଆମର କୌଣସି କ୍ଷତିକାରକ ହେବନି ଆମ ଶରୀର, ପ୍ରତିଦିନ
ବର୍ଷା ଦିନେ
ପ୍ରତିଦିନ ବ୍ୟାୟାମ କରିବା ଆଉ ଏଇଭଳି ଭାବରେ ଆଉ ଆମର ବି, ଆମର, ଆମ ଗ୍ରାମର ଚାରିପଟ ଗଟେ ସବୁ ଦେବାଦେବୀ ଆମ ଗ୍ରାମକୁ ଘେରି ରହିଛନ୍ତି, ମାନେ ଉ ବାବା ଭୋଳାନାଥ, ତାପରେ ଯୋଉ ବୁଦ୍ଧେଶ୍ଵର, ସେପଟେ ବାଟ ତାରିଣୀ, ସବୁ ମାନେ ଉ ହନୁମାନ ଆଉ ତାରିଣୀ, ଶନି ମନ୍ଦିର ସବୁ ଦେବା ଦେବୀ ଆ ଆମ ଗ୍ରାମ, ଆମ ଗ୍ରାମରେ କୌଣସି ବିପଦ ଆପଦ ଆସେନି ଏବଂ ଯଜ୍ଞ ହୁଏ, ଗୀତା ଯଜ୍ଞ ହୁଏ ଆଉ ପାଲା। ଆଉ ଦଶକାଠି ଏଇଭଳି ଭାବରେ ଆମ ଗ୍ରାମରେ ସବୁ ମାନେ ପାଳନ କରାଯାଏ। ତେଣୁକରି ପ୍ରଭୁଙ୍କର ହରିନାମ ଧରାଯାଏ ସଂକୀର୍ତ୍ତନରେ ହରେ କୃଷ୍ଣ ହରି ନାମ ଧରାଯାଏ। ଲୋକମାନାନଙ୍କର ମନ ପବିତ୍ର ହୁଏ ଉଁ ତେଣୁକରି ସବୁ ମାନେ ଆମର ଏଠି ବିପଦ ଆପଦ ଏତେ ଆସେନି ସବୁ ଭାଇ ବନ୍ଧୁତା ଭିତରେ ଆମର ଭାତୃତ୍ୟ ଆଉ ମାତୃତ୍ଵ ଇଏରେ ସବୁ ମାନେ ଆମ ଦିନ ଏଠି ଗାଁ ଗାଁ ଲୋକମାନଙ୍କର କଟିଯାଏ। ଆଉ ଯଦି ଟାଇମ ମିଳିଲା ଲୋକମାନେ ମଣ୍ଡପରେ ତାସ ଖେଳନ୍ତି। ଆଉ କିଏ ଲୁଡୁ ଖେଳେ ଏଇଭଳି ଭାବରେ ସବୁ କରନ୍ତି ଯଦି ଟାଇମ କାର୍ଯ୍ୟ ର ଟାଇମ ମିଳିଲା ମାନେ ସମୟ ମିଳିଲା।
ଜୀବନ ଯାପନ ମାନ ନୀତି ନିୟତ ଜୀନ ଯାପନ
ହୁଁ ନିିତନ ହଁ ନିଜର କାର୍ଯ୍ୟ ନିଜର କାର୍ଯ୍ୟ ଯାଇକି କରିକି ଆସିଲେ ସନ୍ଧ୍ୟା
ହଁ ଯାହାବି ବଳକା ଟାଇମରେ ନିଜ ଫ୍ୟାମିଲି ନିଜ ପରିବାର ସହିତ ଟାଇମ ଯାଏ ଯଦି ସେ ପରିବାର ଟାଇମ ମିଳିଲେ ଯାଇକି ବାହାର ଲୋକଙ୍କ ସହିତ
ମିଳାମିଶା ଟିକେ ହୁଅନ୍ତି ଏଇଭଳି ଭାବରେ ଆମ ହଁ। ମାନେ ଆମ ଗ୍ରାମରେ ଇଏ ଆଉ କୁଆଡେ ସବୁ ବୁଲାବୁଲି କରିବାକୁ ଯାଇଛନ୍ତି ନାଁ ଯା
ହଁ ଏବେ ପ୍ଲାନି ଆମର ଅଛି ନା ଏବେ ଚାଲିଛି ଆମର ଭିତରେ ଭିତରେ ପ୍ଲାନିଂ ବି ଅ ଅଛି ଯୋଉ ରଥଯାତ୍ରା କାମ ଆମ ଆଉଛି ନା।
ହଁ
ଟିକେ ସାଙ୍ଗ ମାନଙ୍କ ସହ ବନ୍ଧୁମାନାନଙ୍କ ସହ ଯିବାର ଅଛି ପୁରୀରେ ଟିକେ ଯିବାର ଅଛି। ଜଗାରେ ତ ଡୋରି ନ ମାଗିଲେ ତ କିଛି ବି ପତ୍ରଟା ବି ହେଲେନି।
ହଲିିବନି ହଁ। ପ୍ରଭୁଙ୍କର ତାଙ୍କର ଅବଢା ଅବଢା ମାନେ ବହୁତ ଇଏ ଆମର ଜଗତରନାଥ ଜଗନ୍ନାଥଙ୍କର ଅବଢା ତ ପ୍ରିୟ।
ଖାଦ୍ୟ ଭିତରେ ସବୁଠୁ ୱ ଆମ ବିଶ୍ଵର ସବୁଠୁ ଖାଦ୍ୟ ହଉଛି ଅବଢା।
ଅବଢା ତାପରେ ତାଙ୍କର ଯୋଉ ଆଉ ମିଳିବ ସେଟା କୋଉଠି ମିଳିବନି ଆଉ ତାଙ୍କ
ଆବ ବିଶ୍ଵର ସବୁଠୁ ଅଧିକ ଲୋକ ମାନେ ଗୋ ଟେ ଯାଏ ଏକତିତ ହୁଅନ୍ତି ସେଟା ହଉଛି ରଥଯାତ୍ରା ଟାଇ ମାନେ ବିଶ୍ଵର ସବୁଠୁ ବଡ ଓ ଆ ଲୋକ ମିଲଣ ମାନେ କୌଣସି ମାନେ ଗୋଟେ ଯଦି ମାନେ ଗୋଟେ ଫିଲ୍ମ ଷ୍ଟାର ବି ଗୋ ଟେ ହିରୋଟେ ଆଉଛି ସେଠି ଆମର ଉମଁ ମାନେ ମିଳୁଛନ୍ତି କେତେ? ଅତି ବେଶୀ ପାଞ୍ଚ ହଜାର ଲୋକ ହଉଛନ୍ତି କିନ୍ତୁ ଆମର ର ଥତା ଟାଇମ୍ରେ ମାନେ ଏ ମାନେ ନିଜର ଭାବନାଠୁ ଆହୁରି ଭାବନା ମାନେ ଲୋକ ଆଉଛନ୍ତି। ଉ ସେ ମାନେ ବିଶ୍ଵର ସବୁଠୁ ବଡ ଠାକୁର।
ଏଭଳି ଭାବ ରେ ଆଉ। ହୁଁ ଆଉ ଆଉ ଆମ୍ ପ୍ରଭୁଙ୍କର ଯୋଉ ଟଙ୍କା ତରାଣି କେବେ ଖାଇଛନ୍ତିଉ ପିଇଛନ୍ତି ନା ପିଇ ନାହାନ୍ତି?
ମାନେ ପତିବର୍ଷ ଭିତରେ ଆମେ ମାନେ ତୀର୍ଥର ଯିବ୍ ମାନେ ଯିବାଟା ହିଁ କ ମନ ଥାଏ ଆମର୍
ସେଟା କେମିତି ପ୍ରସ୍ତୁତ କରାଯାଏ ଜାଣିଛନ୍ତି ନା ଜାଣିନାହାନ୍ତି?
ଟଙ୍କତୋରାଣି।
ମୁଁ କହୁଛି ଶୁଣନ୍ତୁ ମାନେ ପ୍ରଥମେ କଣ କରିବେ ପାଣି। ପାଣିରେ ଉଁ ଦହି। ଦହିରେ ଲେମ୍ବୁ ଆଉ ଯଉଁ ପୋଦିନା ପତ୍ର। ଉଁ ପୋଦିନା ପତ୍ର କଞ୍ଚା ଲଙ୍କା ଅଦା କ ଆଉ ଗୋଲମରିଚ ଛେଚିକି ସେଥିରେ ପଡିବ। ହୁଁ ତାପରେ ତାକୁ ଭେସୁଙ୍ଗା ପତ୍ର ଏଭଳି ଭାବରେ ତାକୁ ପଡିକି ପ୍ରଭୁଙ୍କର ଗୋଟେ ତାଙ୍କୁ ସ୍ମରଣ କରିକି ସେଟା ହୁଏ ତାଙ୍କର ଗୋଟେ ଅଲ୍ଗା ବାସ୍ନା ଆସିବ। ପ୍ରଭୁଙ୍କର ନାମରେ
ହୁଁ କା ତାଙ୍କ ନାଁ ଧ‌ଇଲେ ତ ମାନେ ବିଷ ବି ମାନେ ଅମ୍ବୃତ ହେଇଯିବ। ସେ ମାନେଯ ଯଦି ସେଇ ମନରେ ଆମେ ତାଙ୍କୁ ଯଦି ଡାକିବା ସେ ମାନେ ନିଶ୍ଚୟ ଡା କ ଆମ ଶୁଣିବେ।
ତମ୍ ଆମେ ଏତେ ଲମ୍ବା ଲାଇନି ଭିତ୍ ଭିତେରେ ବି ଆମେ ଯେତେବେଳେ ପ୍ରଭୁଙ୍କୁ ‌ଦ ଦି ସେକେଣ୍ଡ ହଉ ପାଞ୍ଚ ଉଁ ସେକେଣ୍ଡ ଦର୍ଶ ର୍ଶନ କରିଦଉଛି ସେ ଦୁଃଖ ସେ ଯନ୍ତ୍ରଣା କୁଆଡେ ସେ ପ୍ରଭୁ ଚକାଆଖି ମାନେ ଦୂର କରିଦଉଛନ୍ତି। ସେଇଟା ଗୋଟେ ପ୍ରଭୁଙ୍କର ଅନୁଭୂତି ଆଉ ହଁ ବଡ ଠାକୁର ଆମ ଯେମିତି ବଡ ଠାକୁର ସେଠି ତିରୁପତି ମାନେ ଆନ୍ଧ୍ରା ଲୋକ ମାନଙ୍କର ସେ ତାଙ୍କର ତିରୁପତି ସେ ହେଲେ ବଡ଼ ଠାକୁର ସେ ସେମାନେ ତାଙ୍କର
ପାଇଁ ହେଇଥିବେ। କିନ୍ତୁ ମାନେ ବିଶ୍ୱ ପାଇଁ ହେଇ ନଥିବେ କିନ୍ତୁ ଆମ ଜଗନ୍ନାଥ ଯେ ବିଶ୍ୱର ପୁରା ମାନେ ଜଗନ୍ନାଥ କତିରେ ମାନେ ସବୁ ମୁଣ୍ଡ ନେଇଛନ୍ତି।
ହୁଁ ସେମାନଙ୍କର ଗୋଟେ ମାନେ
ହ।
ହୁଁ ଅଁହଁ ଆମର ତ ପୁରୀ ମାନେ ବିଶ୍ଵର ଶ୍ରେଷ୍
ହୁଁ ମାନେ ଜଗନ୍ନାଥ ମନ୍ଦିର ବିଶ୍ଵର ସବୁ ଜାଗାରେ ପାଇବ କୋଉ ଜାଗାରେ ନାହିଁ ଯେ ମାନେ ଯ ଜଗନ୍ନାଥ ତ ମୁଣ୍ଡ
ହୁଁ ବଡ ଠାକୁର ସ୍
ଓଡିଆ ଓଡିଆ ଠାକୁର ଯୋଉଠିଥିବେ ମାନେ ଓଡିଆ ଲୋକ ଯୋଉଠି ଥିବେ ସେଇଠି ହିଁ ଜଗନ୍ନାଥ୍ ମନ୍ଦିର ସେ ନିଜେ ହିଁ କରିଦେବେ। ଆମେରିକାରୁ ଆରମ୍ଭ କରି ଦୁବାଇଠୁ ଆରମ୍ଭ କରି ମାନେ ଲଣ୍ଡନ ହାତେ ବି ଅଛନ୍ତି ଲୋକ।
ଆ ଓଡ଼ିଆ ହୁଁ।